ହାଲୋ ହାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
ଆଉ କଣ କରୁଚନ୍ତି।
ନାହିଁ କିମଛି ନାହିଁ ରୋଷେଇ ସାରିକି ଖାଇବା ସାରିକି ଆସିକି ବସିଚି ଆପଣ କଣ କରୁଚନ୍ତି?
ଏବେ ରୋଷେଇ ସାରିକି ପୁଅର ପାଠପଢ଼ା ଥିଲା ସାରିକି ଏ ବସିଚି ଆଉ।
ହୁ ହୁଁ। ନାଇଁ ମୋର ଆମର ସରିଗଲାଣିି ଏବେ କଣ ତ କେମିତି ଖରା ତମ ଆଡେ ହଉଚି?
ଖରା ପ୍ରବଳ ହଉଚି ଆ। ଏବେ ତ ଇଆଡେ ତ ବହୁତ ବହୁତ ଖରା ହଉଚି। ତ ଖରାରେ ବିଲକୁଲ ବାହାରକୁ ବାହାରି ହଉନି।
ଆଜି କଣ ରୋଷେଇ ଆଜି କଣ ହେଇଚି?
ରୋଷେଇର ଆଇଟମ୍ ଭାତ ଡାଲି ତରକାରୀ। ଏସବୁ ମିକ୍ସ ତରକାରୀ ହେଇଚି ଆଉ ଆଉ ଆପଣଙ୍କ ଘରେ କଣ ହେଇଚି?
ହ ହେଇଚି ଡାଲି ହେଇଚି। ଆମର ଭଜା ହେଇଚି ଝୁଡ଼ଙ୍ଗ ଆଳୁ ଭଜା ହେଇଚି। ଛୋଟ ଛୁଆଙ୍କ ଲାଗି ହୋଇଚି ଆଳପଟା ସେ ଖାଇପାରିବେନି ରାଗ ଟିକେ। ଆଳୁ ଖଟା ହେଇଚି ଶାଗ ଭଜା ହେଇଥିଲା। ଆଉ ଆଜି ବାରି ଅଛି ଅଣ୍ଡା ଭଜିଆ ଭାଜିିକିନି ଖାଇ ଦେଇଥିଲୁ।
ହୁଁ।
ଆଉ ସେମିତି ଆଉ କିଛି ହେଇନି ରାତିରେ ଯାହା ହବ ଆଉ। ଆଉ ଆପଣଙ୍କ ଆଡେ ର ଥଯାତ୍ରା କେମିତି କଣ ଚାଲିଚି।
ଆମ ଆଡେ ତ ରଥଯାତ୍ରା ବହୁତ ଭଲ ଭାବରେ ହଉଚି। ଆଉ। ରଥଯାତ୍ରା ବହୁତ ଭଲ ଭାବରେ ହୋଇଚି ଆ ଆମର ତ ମାଉସୀ ଘର ହେଇଚୁ। ମାଉସୀ ଘର ନଦିନ ଯାକ ଘରେ ଭୋଗଲ ତିଆରି ହେଇକି ଠାକୁରଙ୍କ ପାଖରେ ଲାଗୁଚି। ସବୁଦିନ ଅଲଗା ଅଲଗା ଭୋଗ ଲାଗୁଚେ ଉ କଉଦିନ ପୋଡ ପିଠା କୋଉଦିନ କାକେରା କୋଉଦିନ ଖେଚୁଡି। ଏସବୁ ଏମ୍ତି ହଉଚି ଆ ଆଉ ଆପଣଙ୍କ ଆଡ଼େ ରଜ ସେଲେ ପାଳନ କେମ୍ତି ହଉଚି।
ଆମର ରଜ ଏଠି ଛୋଟ୍ ଅ ମହୋତ୍ସବ ଚାଲିଥିଲା ଆମ ଗାଁ ରେ ସବୁ ଜିଅ ମାନେ ଏକାଠି ହେଇ କିଛି କିଛି ପଇସା ଆଁ ତୋଳେଇକିନି ସବୁ ରଜ ମୋହୋତ୍ସବ ବନେଇଥିଲେ ଛୋଟ ସବୁ ସେତିରେ ବନ୍ଧୁବାନ୍ଧବ ଝିଅ ଝିଆଣିକି ବି ଡାକିଥିଲେ ବନ୍ଧୁବାନ୍ଧଅ ଆସିଥିଲେ। ସମସ୍ତଙ୍କ ଘରେ ଘରେ ପ୍ରିୟ ହୁଏ ପିଠା ହେଇଥିଲା ଅ ଯେମ୍ତିକା ପୋଡ଼ ପିଠା ଚକୁଳି ପିଠା। କାକେରା ପିଠା ଆଉ ଛୁଞ୍ଚି ପିଠା। ଏଁ ମାନେ ବହୁତ୍ ପ୍ରକାର ଏମ୍ତି ହେଇଥିଲା ସବୁ ଝିଅ ମାନେ ଆସନ୍ତି ଆମ ଘରକୁ। ଚେଁ ସମସ୍ତଙ୍କୁ ଖାଇବାକୁ ଦିଆଯାଏ ସେମାନେ ଖାଆନ୍ତି ଆମେ ବି ଖାଇଚୁ। ଉଁ ହୁଁ ତାପରେ ଦୋଳି ମହୋତ୍ସବ ବି ବୁଲିବାକୁ ଯାଇଚୁ ସେଠିକି। ବହୁତୁ ପୁ ପ୍ରକାର ଦୋଡ଼ି ପଡ଼ିଥିଲା ଯେପରିକି ପଟା ଦୋଳି। ଚକ୍ର ଦୋଳି ନେସୁଣୀ ଦୁଳି ଏମ୍ତି ସବୁ ପଡ଼ିଥିଲା ଛୋଟ ଛୋଟ ଛୁଆ ମାନେ ସ ସବୁ ଉଁ ଭାଗ ନେଇତିଲେ କିଏ ନାଚ ଗୀତ କିମ୍ବା ଅଭିନୟ ଏମିତି ରେ ସବୁ ଭାଗ ନେଇଥିଲେ। ସେତିରେ ଚାମଚ୍ ଖେଳ ଉ ନେଇଥିଲେ ସମସ୍ତଙ୍କୁ ପ୍ରାଇଜ୍ ଦିଆ ହେଇଥିଲା ଛୋଟ ଛୋଟ ଛୁଆ ମାନୁ ସବୁ ଏକାଟି ହେଇଥିଲୁ ବହୁତ୍ ଭଲରେ ରଜ ମୋହୋତ୍ସବ ଟା ଆମ ପାଳନ ଭଲରେ କରିଥିଲୁ ଆପଣଙ୍କ ଆଡ଼େ କେମ୍ତି କଣ କର୍ଥିଲେ।
ହୁଁ। ଆମ ଉଁ ଗାଁରେ ଉଁ ରଜ ବହୁତ୍ ଧୁମ୍ ଧାମ୍ ରେ ପାଳନ ହଉଚି। ଆଁ ରଜରେ ଉ ତିନ୍ ଦିନ୍ ରେ ଝିଅ ମାନେ ବହୁତ୍ ସଜ ବାଜ ହେଇକି ବୁଲନ୍ତି। ଆ ପିଠାପଣା ସବୁ କରନ୍ତି। ବହୁତ୍ ପ୍ରକାର୍ ମିଠା ଆ ଦୋଳି ବି ବହୁତ୍ ପ୍ରକାର ଦୋଳି ହୁଏ ଯେମ୍ କେମତିି ବାଉଁଶର୍ ଦୋଳି। ସବୁ ଅଲଗା ଅଲ୍ଗା ଦୋଳି ଉଁ ଫୁଲ ରେ ତିଆରି ସଜେ ହେଇକି ଦୋଳି ବନା ହୁଏ। ରଜରେ ଉଁ ଶୂନ୍ ଝିଅ ମାନେ ସଜବାଜ ହୋଇକି ବୁଲିବାକୁ ଯାଆନ୍ତି। ଆଉ ମୁଁ ଘରେ ବହୁତ୍ ଭଲ ଭଲ ପ୍ରକାର୍ ଆଇଟମ୍ ହେଇକି ରୋଷେଇ କରି ଖାଆନ୍ତି ଯେମ୍ତିି ମଣ୍ଡା ଆରିସା କାକେରା ମିଠା। ଏସବୁ ଏମ୍ ହଉଚି। ଆଉ ଆପଣଙ୍କ ଘରେ ଆଜି ଘରେ ସମସ୍ତେ ଭଲ।
ହଁ ସମସ୍ତେ ଭଲ ଅଛୁ ସମସ୍ତେ ଭଲ ଅଛୁ ଏଁ ତିନି ଚାର୍ ଜଣ ମେମ୍ବର ଘରେ ରହୁଛି କିଛି ସେମ୍ତି କିଛି ନାହିଁ। ଖାଇବା ପିଇବା ସବୁ ସର୍ଲାନି ସରିଗଲାନି ପୁଅ ଏବେ ସ୍କୁଲୁରୁ ଆସିଲା। ତାକୁ ଖାଇବାକୁ ଦେଇକି ଉଁ ସିଏ ଶୋଇ ପଡ଼ୁଚି ମୁଁ ବସିଚି। ଆପଣଙ୍କ ଆଡ଼େ ଆଉ କଣ କୁଆଡ଼େ ଯାଇଥିଲେ ବୁଲିବାକୁ ରଜରେ? କୋଉଟି କେତେ ଏଞ୍ଜେୟ କରିଛନ୍ତି?
ରଜରେ ଆମେ ବାହାରକୁ ବୁଲିବାକୁ ଯାଇଥିଲୁ। ବାହାରେ ସୁଇମିଂ ପୁଲ୍ଲ ରେ ଉଁ ବୁ ପୁଅ ମୋ ପୁଅ ବହୁ କଇଲା ଆମେ ଶୁଇମିଙ୍ଗ୍ ପୁଲ୍ ଯିବା ବହୁତ୍ ମସ୍ତି କରିବା ଫିଲିମ୍ ଦେଖିଲୁ। ପାର୍କ ଏଞୟ ସବୁ କଲୁ। ଆ ଉ ସାଶ୍ ଶୁଶୁ ପରିବାର୍ ସମ ସବୁ ସଦସ୍ୟ ହଁ ଆମେ ସବୁ ଯାଇଥିଲେ। ଆମ ଘରକୁ କଣ ଅତିଥି ଆସିଥିଲେ। ସେ ଅତିଥି ଆମେ ସମସ୍ତେ ଏକାଠି ହେଇକି ବୁଲିବାକୁ ଯାଇଥିଲୁ। ଓ ହୋ।
ଆପଣଙ୍କ ଆଡେ ବର୍ଷା କଣ କେମିତି ରହୁଛି?
ଆମ ଆଡେ ବ ବର୍ଷା ଅଚାନକ ବର୍ଷା ଆସିବ। ଅଚାନକ ବର୍ଷା ଆସିବ ଫୁଣି ପାଗ ଦେଖେଇବ। କୁହୁଡିଆ କୁହୁଡିଆ ଦେଖେଇଦବ ତଥ କଳା ମେଘ ଉଠି ଆସିବ। ଘଡଘଡି ହେବ।
ଆପଣଙ୍କ କେମିତି କଣ ଚାଷ ସବୁ?
ହୁଁ ଚାଷ ଆମ୍ ଆମେ ଚାଷ କରୁ ଚାଷରେ। ଧାନ, ଗହମ। ସୋରିଷ ଏସବୁ ଆମେ ସମସ୍ତେ ଚାଷ କରୁ ଚାଷରେ। ବହୁତ ପରିଶ୍ରମ ହୋଇଥାଏ।
ଏ ଯେମିତି ମାନେ ବାଡିରେ ଜହ୍ନି କାକୁଡି, ଝୁଡଙ୍ଗ। ସେମିତି କିଛି ଆପଣଙ୍କ ବାରିରେ କରୁଛନ୍ତି?
ହୁଁ ଆମ ବଗିଚାରେ ବହୁତ ପ୍ରକାର ଫୁଲ। ଫୁଲ ଗଛ ଅଛି, ବହୁତ ପ୍ରକାର ଆମେ ପରିବା ବି ଲଗେଇଛୁ। ଯେମିତି ପରିବାରେ ଆଳୁ, ବନ୍ଧକୋବି, ଫୁଲ ଫୁଲକୋବି। ବାଇଗଣ, ଟମାଟୋ, ଲଙ୍କା। ଧନିଆ। ଫୁଲ ଗଛ ସେମିତି ଟଗର ଫୁଲ, ମନ୍ଦାର ଫୁଲ ପଦ୍ମ ଫୁଲ, ମଲ୍ଲି। ବହୁତ ପ୍ରକାରର ଫୁଲ ଗଛ ଆମେ ଲଗେଇଛୁ। ଆଉ ଆପଣଙ୍କ ବଗିଚାରେ କଣ ଲଗେଇଛନ୍ତି?
ଆମର ବି ବହୁତ ପ୍ରକାର ଫୁଲ ଅଛି ବାଡ଼ିରେ ପନିପରିବାର ହରା ଲଗା ହେଇଛି ଏବେ।
ଲଗା ହେଇଛି। ଫୁଲ ଏମିତିକା ଟଗର ଫୁଲ, ମନ୍ଦାର ଫୁଲ, ମନ୍ଦାର ଫୁଲ ତିନି ଚାରି ପ୍ରକାରେ। ଧଳା, ଗୋଲାପି, ହୱାଇଟ୍। ଧଳା, ଗୋଲାପି, ଏ ଲାଲ, କୁଞ୍ଚି ମୁନ୍ଦାର। ତାପରେ ବଡ ଟଗର ଗୋଟେ କୁହନ୍ତି, ସ୍ଥଳ ପଦ୍ମ ଉଁ ମା ନାଇଁ ନାଇଁ ବହୁତ ପ୍ରକାର ଫୁଲ ବି ରହିଛି ପ ଆମର ବି ପରିବା ଲାଗିଛି। ଜହ୍ନି, କାକୁଡ଼ି, ବାଇଗଣ, କଞ୍ଚାଲଙ୍କା। ଝୁଡଙ୍ଗ ସବୁ ଏବେ ସବୁ ଲାଗିଛି ବାରିରେ।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
ଏବେ ବାରିରେ ଲାଗିଛି ଏ କିଛି ହେଇନି। ଖ କିଏ ବର୍ଷା ଯଦି ହେଇଯିବ। ସେ ଗଛ ସବୁ ଉଠିଯିବ ସାର ବି ଆମ ବାରିରେ ଲାଗିଛି ଆଉ ବର୍ଷା ହେଇ ଲେ ଭଲସେ ଗଛ ଉଠିଗଲେ ବଞ୍ଚିଯିବ ଏମିତି ଖରା ହଉଛି ଯେ ଘରୁ ବାହାରି ଆହୁରି ସେ ଗଛ କଣ ବଞ୍ଚିବ ଖାଲି ଭାବୁଛୁ ବର୍ତ୍ତମାନ ବିଲ ବିଲ ଚାଷ ଆମର ଧାନ ବି ଉଁ ବିହନ ସବୁ ଏବେ ପଡୁଛି ବିଲ ଧାନ କରିବା ପାଇଁ ସବୁ ତଳି ଅଖାରେ ଭରି ହେଇକି ଧାନ ସବୁ ଗଜା କରାଯାଉଛି ଗଜା କରିବା ପରେ ନେଇକି ବିଲରେ ପକଉଛନ୍ତି ପାଣି ମଡେଇକି ଆମର ସବୁ ତଳେ ପକଉଛନ୍ତି ଆପଣ ଆଡେ କେମିତି ଧାନ କେମତି ମାନେ ଯୋଉ ତଳି ପକାନ୍ତି ବିହନ ଅଖାରେ ଭିଜେଇକି ମାନେ ରଖିବ ବତୂରେଇକି ଗଜା କରିକିନା ସେମିତି ପକାଇ ଦିଅନ୍ତି।
ହୁଁ, ଅଖାରେ ରଖିକି ବତ୍ରେଇକି ଡ଼ିକ୍ଚିରେ ରଖିକି ବତ୍ରାଇକି ତାପର ଦିନ ସକାଳେ ଏଁ ସକାଳେ ହୁଁ ସକାଳେ ବତରାଇ କି ତାପର ଦିନ ତଳି ଇଏ କରନ୍ତି। ବିଲରେ ଯ ମୂଲ୍ୟାମାନଙ୍କ ବିଲରେ ମୂଲ୍ୟାମାନଙ୍କ ପାଇଁ କାମ କାମ କରନ୍ତି ସେମାନଙ୍କ ପାଇଁ ଘରୁ ଖାଦ୍ୟ ରୋଷେଇ ରନ୍ଧା ହେଇକି ଏଁ ରୋଷେଇ ରନ୍ଧା ହେଇକି ସେମାନଙ୍କ ପାଇଁ ଖାଇବା ଯାଏ। ସେମାନେ ଓଳି ଗୋଟେ ଦିନ କାମ କରନ୍ତି ଆଉ ବତ୍‌ ଏତେ ଖରାରେ ବି ଏତେ ଖରାରେ ସେମାନେ ବହୁତ ପରିଶ୍ରମ କରନ୍ତି। ପରିଶ୍ରମ କରିକି ବେଳାରେ ଘରୁ ଖାଇବା ଯାଏ। ସେମାନେ ଖାଇକି ଯାଆନ୍ତି ଆଉ।
ଆମ ଆଡ଼େ ଆସନ୍ତୁ ରଥଯାତ୍ରା ଆମ ଆଡ଼େ ଭଲ ହଉଛି ଆସନ୍ତୁ କେବେ ଦେଖିକି ଯିବେ ଏଥର।
ହୁଁ, ଯିବା।
ଚେଷ୍ଟା କରନ୍ତୁ ଚେଷ୍ଟା କରନ୍ତୁ ଆମ ଆଡ଼େ କେମିତ ହଉଛି ଦେଖିବେ ବହୁତ ବଢ଼ିଆ ଭାବରେ ହେଉଛି। ରଥଯାତ୍ରା ଏବେ ଆମର ନୂଆ ରଥ ତିଆରି ହଉଛନ୍ତି। ବହୁତ ବନ୍ଧୁବାନ୍ଧବ ସମସ୍ତେ ଆସିବେ। ଏକାଠି ହେବେ ଖୁସି ହେଇକି ସବୁ ରଥ ଟାଣିବେ ମାଉସୀ ମା ଘରକୁ ତ ପ୍ରଭୁ ଶ୍ରୀ ଜଗନ୍ନାଥ ଆସିବେ ଆସନ୍ତୁ ଆମ ଆଡ଼େ ଟିକେ ବହୁତ ବଢ଼ିଆ ଭାବରେ ହଉଛି।
ଆପଣଙ୍କ ଆଡ଼େ ରଥ ଯାତ୍ରା ହେଲେ ମାଉସୀ ମାଆଁ ହୁଁ, କିଏ ହୁଅନ୍ତି।
ମାଉସୀ ମା ଘର ଆମର ଅଛନ୍ତି ଜଣେ ଏକର ସାଇଡ଼ରେ ଜଣେ ଅଛନ୍ତି ଆମର ହଉଛନ୍ତି ମାଉସୀ ମା ଘର ମାଉସୀ ଜଣେ ବନନ୍ତି ଆମର ମାନେ ତାଙ୍କର ଗାଁ ଭିତରେ ଗୋଟେ ଜାଗାରେ ରହୁଛନ୍ତି ସି ଆମ ଏକରେ ଆମେ ଯେଉଁ କଡ଼ରହୁଛୁ ସେ କଡ଼ ସାହି ଟିକେ ଆସନ୍ତି। ଆମ ଘର ପାଖରୁ ଜଣେ ଅଛନ୍ତି ସେଇ ମାଉସୀ ମା ହେଇ ମାଉସୀ ହୁଅନ୍ତି। ତାଙ୍କ ଘରକୁ ପ୍ରତି ଡେଲି ନୂଆ ନୂଆ ଆଇଟମ୍ ତମ କରିକି ସେ ମା ଶ୍ରୀ ଜଗନ୍ନାଥଙ୍କ ଦେଇକି ପଠାନ୍ତି। ସେଠି ବି ଆମର ଅରୁଆନ, ଡ଼ାଲମା, ଖଟା। ଶାଗ ମାନେ ବହୁତ ପ୍ରକାର ଏମତି ପ୍ରସାଦ ତିଆରି ହୁଏ ଆମେ ବି ସେ ପ୍ରସାଦ ଖାଇବାକୁ ପାଉ। ଆମକୁ ବହୁତ ମାନେ ଶାନ୍ତି ଲାଗେ ସେ ଖାଇବା ଖାଇକି।
ହଉ ମା ଏବେ ମୁଁ ଟିକେ ରଖୁଛି କାମ ଟିକେ ଇଏ ସାରେ।
ହଉ, ହଉ, ଆଜ୍ଞା ନମସ୍କାର।
ହଁ